କଞ୍ଚ
ଏଇ ବସିଥିଲି ଆଉ ତମେ?
ହଁ, ଏବେ ବସିଛି ଆଉ। ଆଉ ଦିନ କେମିତି କଟୁଛି।
କୁହନି କୁହନି ମୁଁ ଯୋଉଠିକି ପାଗ ଭଲ ଥିଲା ଏବେ ତ ଯୋଉ ଗରମ ଲାଗୁଛି ଆଉ।
ହଁ ସେଇ ତ କଥା ଭାରି ଗରମ ହଉଛି।
ହଁ ପରା ଭାରି ଖରା ହଉଛି ସକାଳୁ।
ସେଥିରେ ପୁଣି ଗୁଳୁ ଗୁଳି ବି ବହୁତ ହଉଛି।
ହଁ ତା ସ ପୁଣି କରି ପଳଉଛି ବାରମ୍ବାର।
ହଁ ସେମିତି ବି ରହୁନି କାଟି ଦଉଛନ୍ତି।
ହଁ, ପୁଣି ଯାହା କଟୁଛି ଖରା ଦିନରେ ଏଇ ଖରା ବେଳେ ପୁଣି ଟିକେ ବର୍ଷା ପବନ ଉଠେଇିଲା ମାତ୍ରେ କାଟିଦଉଛନ୍ତି।
ହଁ ଟିକେ ବର୍ଷା ପବନ ଗଛ ପତ୍ର ଟିକେ ହଲିବା ମାତ୍ରେ କିି ସେ କାଟି ଦଉଛନ୍ତି କଣ କହିବି ଆଉ ତାଙ୍କୁ।
ହଁ ପରା।
ଲୋକମାନଙ୍କ ପାଟି ତ ଖାଲି ଗାଳି ବାହାରୁଚି।
ସମସ୍ତେ କରିବାକୁ କଣ କରିବେ।
ହଁ ସେମାନେ ବି ଆଉ କଣ କରିବ? ଆଉ ରଜ କେମିତି କାଟିଲ?
ହଁ ଭଲ ଦେଇ କା କିଛି ମୋର ରଜ ଏଥର ଆମ ତ ଭଲ ରଜ କରନ୍ତି। ବଜାର ବି ପଡିଥିଲା। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବି କରୁଥିଲେ ଆଉ। ପିଲାମାନଙ୍କର ସବୁ ଖେ ପ୍ରତିଯୋଗିତା କରୁଥିଲେ ଯେମିତି କିି ମ୍ୟଜିକ ଚେୟାର କରୁଥିଲେ ଆଉ ଦଉଡିିଆ ଆଳୁ ଚାମଚ, ହାଣ୍ଡି ଭଙ୍ଗା ଏ ସବୁ କରିକି ତାର ଉପହାର ମଧ୍ୟ ଦଉଥିଲେ। ଆଉ ଛୋଟ ଛୁଆ ମାନେ ନାଚ ଗୀତ ବି କରୁଥିଲେ। ଆଉ ତମେ?
ଆମର ଏଠି କିଛି ନାହିଁ ହେତା। କାଲି କୁଆଡେ ବୁଲିିବାଲିକି ଯାଇ କାଟିବା କଥା ଆଉ। ଏଠି ଥିଲା କିଛି ମନ୍ଦିର ମଠ ଏମିତି ବୁଲିବାକୁ ଯାଇଥିଲୁ।
ଆଛା
ଏମିତି ନୂଆ ଡ୍ରେସ୍ ପେ- - ଥିଲୁ ଆଉ କିଛି ପୋଡ ପିଠା ମିଠା କିଛି ହେଇଥିଲା ଆମେ ଘରେ ମଧ୍ୟ ଖାଇଥିଲୁ। ଆଉ ମତେ ଏଥିପାଇଁ- - କିଛି କୋଶ୍ଚି ପ୍ରଶ୍ନ ମୋ ମନରେ ଅଛି କରିପାରିବି କି?
ହଁ ହଁ ନିଶ୍ଚୟ।
ଆ ରଜ ପର୍ବ କଣ ପ୍ରକୃତରେ?
ରଜ ଗର୍ବ ହଉଚି। ଏଇ ଓଡିଶାରେ ଏକ ପ୍ରମୁଖ ଲୋକ ପର୍ବ। ଏଥିରେ ଲୋକମାନେ ଘରେ ପି- - ନା ନୂଆ ନୂଆ ପିଠା ବନେଇ ମୁଖ୍ୟତଃ ପୋଡ ପିଠା ହେଲା ରଜର ମୁଖ୍ୟ ଆକର୍ଷଣ। ପୋଡ ପିଠା ଘରେ ତିଆରି କରି ଖାଇ ଖାଇଥାନ୍ତି। ଏବଂ ଦୂର ଦୂରାନ୍ତରେ ମାନେ ଘରର ପରିବାର ପରିବାର ସଦସ୍ୟ ମାନେ। ଯିଏ ଚାକିରୀ କରିବା ପାଇଁ ବାହାରିଥାନ୍ତି। କିମ୍ବା ପାଠ ପଢିବା ପାଇଁ ପିଲାମାନେ ବାହାରାରେି ଥାନ୍ତି ସମସ୍ତେ ଏକତ୍ର ହୁଅନ୍ତି ଘରେ। ମିଳିମିଶି ଭୋଜିଭାତ ହୋଇ ଖାଆନ୍ତି। ଆ ସମସ୍ତଙ୍କୁ ମାନେ ଏକାଶ ରହିବାକୁ ଆନନ୍ଦ ଲାଗେ ଏବଂ ଦୋଳି ଖେଳନ୍ତି। ବୁଲାବୁଲି କରନ୍ତି।
ହଁ ଠିକ୍ କଥା।
ଆଉ ଆଉ ଗୋଟେ ନୂଆ କଥା ହେଲା ଏଇ ରଜ ପର୍ବରେ ଏ ଧରିତ୍ରୀ ମା ଧରିତ୍ରୀ ମାଙ୍କୁ ସମ୍ମାନ ଜଣେଇ ଏଇ ରଜପର୍ବ- - ସବୁ ପାଳନ କରାଯାଏ। ଆ
ହ କୃଷି କାର୍ଯ୍ୟ ମଧ୍ୟ ବନ୍ଦ ଥାଏ।
ହଁ
ହଁ ତାହେଲେ ଆଉ କିଛି ପଚାରିଅ ମତେ।
ହଁ ତମେ ତ ସେମିତି କହୁଛ କିଛି ଜାଣିନ ଅଳ୍ପ କିଛି ପଚାରିବି କୁହ। ଜାଣିଥିବ ରଜ କେତେ ଦିନ ପାଳନ ହୁଏ? କୁହ ରଜ ପର୍ବ କେତେ ଦିନ - - ପାଳନ ହୁଏ ଆମ ଓଡିଶାରେ।
ରଜ ପର୍ବ ମୁଖ୍ୟତଃ ତିନି ଦିନ ଧରିକି ପାଳନ କରାଯାଏ। କିନ୍ତୁ ପାଞ୍ଚ ଦିନ ଥାଏ କିନ୍ତୁ ଆମେ ତିନି ଦିନ ହିଁ ସେଲିବ୍ରେଟ୍ କରି ଥାଉ ପ୍ରଥମ ଦିନ ହଉଛି ପହିଲି ରଜ, ଦ୍ଵିତୀୟ ଦିନ ହଉଛି ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ହଉଛି ଭୂମି ଦହନ ବା ଭୃଦାହ ଆମେ କହିଥାଉ।
ହଁ।
ଏହିପରି ଆମେ ତିନି ଦିନ ପାଳନ କରିଥାଉ ରଜକୁ ଆଉ। ଆଉ ତୋମ ପାଇଁ ପ୍ରଶ୍ନ। ରଜ ପର୍ବର ମହତ୍ଵ କଣ?
ରଜ ପର୍ବ ର ମହତ୍ଵ ହଉଛି ଇନ୍ ରଜ ପର୍ବ ପ୍ରକୃତି ନାରୀତ୍ଵ ଓ କୃଷି ସଂସ୍କୃତିର ପ୍ରତୀକ ଏହି ପର୍ବ ଧରିତ୍ରୀ ମାଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରେ। ତୋମକୁ ମୁସ୍ ଆଚ୍ଛା ତୋମେ ତ କଉଛ ଏତେ କିଛି ବେଶୀ ଜାଣିନ ତୋମ ଆଡେ ଏତେ ରଜ ହୁଏନି ଭଲସେ। ମୁଁ ସେମିତି ମାନେ ସାଧା ସାଧା କୋଶ୍ଚେନ୍ ତୋମକୁ ପଚାରୁଛି କହିବ ଅଳ୍
ଏ ନାହିଁ ମୁଁ ଜାଣିଛି କିନ୍ତୁ ଆମର ସେମିତି ଏତେ ଭଲସେ ପାଳନ କରାଯାଏନି ଆଉ।
ହଁ, ରଜ ପର୍ବରେ ଝିଅ ମାନେ କଣ କରନ୍ତି?
ଆଚ୍ଛା ରଜ ପବ ପର୍ବରେ ଝିଅମାନେ ନୂଆ ପୋଷାକ ପିନ୍ଧିଥାନ୍ତି ଦୋଳି ଖେଳନ୍ତି। ଗୀତ ଗାଆନ୍ତି ଏବଂ ବିଭିନ୍ନ ଖେଳରେ ଅଂଶ ଗ୍ରହଣ ମଧ୍ୟ କରିଥାନ୍ତି। ସଉ ପ୍ରତ୍ୟେକ ଗାଆଁରେ ଏମିତି କିଛି ଖେଳକୁଦ ନଥାଇପାରେ ଯେମିତି କି ଆମ ଗାଁରେ ନାହିଁ। ଆମ ଗାଁରେ ବହୁତ ଭଲସେ ପାଳନ କରନ୍ତି ରଜ ପର୍ବକୁ ବିଭିନ୍ନ ପ୍ରକାର ଖେଳ ମଧ୍ୟ ଖେଳି ଥାନ୍ତି। ଆଉ ଏଇଭଳି ସବୁ କଥା ଆଉ କଣ କହିବା? ଏବେ ତୁମ ପାଇଁ ପ୍ରଶ୍ନ। ରଜ ପର୍ବରେ କେଉଁ ପିଠା ଖାଇଯାଏ।
ରଜ ପର୍ବରେ ମୁଖ୍ୟତଃ ପୋଡ ପିଠା ଖିଆଯାଏ। ତା ସହିତ ଆରିସା ପିଠା, ଚକୁଳି ପିଠା, ମଣ୍ଡା ପିଠା ଇତ୍ୟାଦି। ଖିଆଯାଏ। ଏଗୁଡିକ ଓଡିଆ ପରମ୍ପରାର ଅଂଶ ଅଟେ।
ଆଚ୍ଛା ଆଉ ତୋମକୁ କୋଉ ପିଠା ଭଲ ଲାଗେ ଖାଇବାକୁ ବେଶୀ?
ମୋତେ ପୋଡ ପିଠା ଭଲ ଲାଗେ।
ଆଚ୍ଛା।
ତୋମକୁ କୋଉ ପିଠା ଭଲ ଲାଗେ ବେଶୀ?
ମୋତେ?
ହଁ।
ମୋତେ ପିଠା ଫିଠା ଏତେ ଭଲ ଲାଗେନି ଖାଇଆକୁ।
ଆଚ୍ଛା ହେ
ମୋତେ ସେମିତି ଛଣାଛଣି ଯେମିତି କି ବରା, ପକୁଡି ଏସବୁ ଭଲ ଲାଗ
ହଁ ସେ ସବୁ ତ ମୋତେ ଭଲ ଲାଗେ ସମସ୍ ସମସ୍ତଙ୍କୁ ପ୍ରାୟତଃ ସେ ସବୁ ତେଲ ଛଣା ଜିନିଷ ଭଲ ଲାଗେ କେଲେ ଏମିତି ହେଇଥିଲେ ମଣ୍ଡା ପିଠା ସମତି ପିଠା ମୁଁ ଏତେ ବି ମାନେ ଖାଏନି ପସନ୍ଦ ନୁହେଁ ମୋତେ ସେମିତି ପୋଡ ପିଠା ଖାଏ ଆଉ।
ଆଚ୍ଛା ହଁ ମୁଁ ବି ସେମତି ଖାଇଦିଏ। ପିଠା ଫିଠା ସେମିତି ଖାଇଦିଏ କିନ୍ତୁ ଏତେ ପସନ୍ଦ ନୁହଁ ମୋର।
ମତେ ବି ସେ ଏମତି ମାନେ କହିଲେ ମୁଁ ବି ମନା କରେ ନାଇଁ ମତେ ଭଲ ଲାଗେନି ବନାଅନି ଏମତି ମନା ରେ ମତେ ବି ଏତେ ଭଲ ଲାଗେନି ହେଲେ ପୋଡ ପିଠା ଟିକେ ସବୁ ଉଁ ପକେଇ କରିଥାନ୍ତି। ଭଲ ଭଲ ଜିନିଷ ସେଥିପାଇଁ ମୁଁ ଖାଇଦିଏ ଆଉ।
ଆଛା ଆଉ କିଛି
ରଜ ସଂକ୍ରାନ୍ତି କଣ?
ରଜ ସଂକ୍ରାନ୍ତି ହଉଚି ରଜ ପର୍ବର ଦ୍ଵିତୀୟ ଦିନରେ ଆମେ ରଜ ସଂକ୍ରାନ୍ତି କୁ ଆମେ ପାଳନ କରିଥାଉ। ଏହି ଦିନ ସୂର୍ଯ୍ୟ ମିଥୁନ ରାଶିକୁ ପ୍ରବେଶ କରନ୍ତି ତମର କେଉଁ ରାଶି?
ମୋର କନ୍ୟା ରାଶି ତମର।
ମୋର ବୃଷ।
ଆଚ୍ଛା।
ଆଚ୍ଛା ତମ ପାଇଁ ପ୍ରଶ୍ନ ରଜ ପର୍ବ ଓ କୃଷିର ସମ୍ପର୍କ କଣ?
ରଜ ପର୍ବ କୃଷି ସହ ଜଡିତ ଅଟେ ଏଇ ସମୟରେ ମାନେ ରଜ ତିନ ଦିନ ଯାକ ଆଉ ଚାରି ଦିନ ଆଉ ଶେଷ ଦିନ ଆଉ ଦିନ ଗୋଟେ ଚାରି ଦିନ ବି ହେଇଥାଏ ଏଇ ସମୟରେ ଚାଷ କାମ ବନ୍ଦ ରହିଥାଏ। ଏବଂ ଧରିତ୍ରୀ ମାଙ୍କୁ ବିଶ୍ରାମ ଦିଆଯାଇଥାଏ।
ହଁ।
ଆଚ୍ଛା ତମ ପାଇଁ ଏବେ ଗୋଟିଏ ପ୍ରଶ୍ନ ମୁଁ ପା ମୁଁ ପଚାରୁଛି। ରଜ ପର୍ବରେ କା ରଜ ପର୍ବରେ କାହିଁକି ମାଟି ଖୋଳା ଯାଏ ନାହିଁ?
ରଜ ପର୍ବରେ ମାଟି ଖୋଳାଯାଏ ନାହିଁ କାରଣ ଏହି ସମୟରେ ଧରତ୍ରୀ ଧରି ତ୍ରୀ ମା ଋତୁମତୀ ହୁଅନ୍ତି ବୋଲି ବିଶ୍ଵାସ ଅଛି। ଲୋକମାନେ ଯାହା କୁହନ୍ତି ତେଣୁ ତାଙ୍କୁ କଷ୍ଟ ନ ଦେବା ପାଇଁ ମାଟି ଖୋଳାଯାଏ ନାହିଁ ତାଙ୍କୁ ଆମେ ସେଇ ଟାଇମରେ ସେଇ ସମୟରେ ବିରତି ଦେଇଥାଉ।
ହଁ ଠିକ୍ କହିଲ।
ଆଉ ତୁମ ପାଇଁ ଏକ ପ୍ରଶ୍ନ।
ହଁ ପଚାର।
ରଜ ପର୍ବରେ ଦୋଳି ଖେଳର ମହତ୍ଵ କଣ?
ଦୋଳି ଖେଳ ରଜ ପର୍ବରେ ଏକ ପ୍ରମୁଖ ଆକର୍ଷଣ ଯେଉଁଥିରେ ଉଁ ଉଁ ଏବେ ତ ସମସ୍ତେ ଖେଳୁଛନ୍ତି ବିଶେଷ କିନ୍ତୁ ତାର ମହତ୍ଵ ବିଶେଷ ମହତ୍ଵ ହେଲା ଝିଅମାନଙ୍କ ପାଇଁ।
ଆଁ ଏ ଏଥିରେ ଏଥିରେ ଆମେ ଆନନ୍ଦ ଉତ୍ସାହ ଓ ମିଳନର ପ୍ରତୀକ ହୋଇଥାଏ। ତମ ପାଇଁ ଏବେ ଗୋଟେ ପ୍ରଶ୍ନ।
ହଁ କୁହ।
ରଜ ପର୍ବ ଓ ନାରୀ ସମ୍ମାନ ବିଷୟରେ କିଛି କୁହ।
ଆଚ୍ଛା ଶୁଣ ରଜ ପର୍ବ ନାରୀଙ୍କ ମହତ୍ଵ ଓ ସୃଜନଶୀଳ ଶ କ୍ତିକୁ ସମ୍ମାନ ଦିଏ ସେଥିପାଇଁ ଆମେ ରଜ ପର୍ବ ପାଳନ କରିଥାଉ। ଏହା ନାରୀତ୍ୱର ଗୌରବକୁ ପ୍ରକାଶ କରେ।
ହଁ।
ଗୋଟେ କଥା କହିବି? ମୁଁ ଏଥର ରୋଜରେ ଦୋଳି ଖେଳିନି।
ଜମା ବି ଖଳୀନ ତିନି ଦିନ ଭିତରେ?
ବୁଲିବାକୁ ଯାଇଥିଲି ଟେ ନୂଆ ପୋଷାକ ମଧ୍ୟ ପିନ୍ଧିଥିଲି କିନ୍ତୁ ଦୋଳି ଟିକେ ଖେଳି ନାହିଁ।
କାଇଁ ମାନେ କେହି ଖେଳିବାକୁ ସେମିତି ମିଳିଲାନି କୋଉଠି ନା
ନା ଥିଲା ଜାଗା ଅବଶ୍ୟ। ଚାନ୍ସ ମିଳିନି ସେମିତି କିଛି ସୁଯୋଗ ମିଳିନି ଖେଳିବାକୁ ଆଉ ଆମ ଘରେ ତ ଆମ ବଡ। ପିଲା ହେଇଗଲୁଣୁ ଆଉ କଣ ଦୋଳି ଲଗେଇବେ ନା କଣ ଲଗେଇନି ଆଉ ଆମ ଗାଁ ତ ଯେମିତି କହିଲି କି ସେମିତି ଠିକ୍ କିଛି ପାଳନ ସେମିତି ଭଲସେ ହୁଏନି। ଆଉ କୋଉଠି କୋଉଠି ସେମିତି ଦୋଳି ଲାଗିଥାଏ। ଆଉ ମୁଁ ବୁଲିବାକୁ ବି ଯୁଆଡେ ଯାଇଥିଲି ସେ ଲାଗିଥିଲା ଖେଳିବାକୁ କିନ୍ତୁ ସୁଯୋଗ ସେମିତି ମିଳେନି। ଗୋଟେ ଯାଇକି ଖାଲି ଠିଆ ହେଇ ହେଇକା ପଳେଇ ଆଇଲି ଦୋଳି ପାଖରେ ବହୁତ ସାରା ପିଲା।
ସମସ୍ତେ ଭିଡ ଥାନ୍ତି ସେ କହୁଚି ମତେ ଛାଡି ଦିଅ ମୁଁ ଦି ସମ ପଳେଇବି ଘରକୁ। ସେ କହୁଚି ମତେ ଛାଡ଼ିଦିଅ ମୁଁ ଆଗେ ଟିକେ କେତେବେଳେ ଅପେକ୍ଷା କଲେଣି ଏମିତି ହୁଅନ୍ତି। ଆଉ ଆମର ତ କୁହନି ଏଠି ଦୋଳି ବହୁତ ତୁଳି ଲାଗି ସେମାନେ ରଜ ଯେହେତୁ ଗୋଟେ ଜାଗାରେ କରୁଥାନ୍ତି ନା। ସେଠି ବହୁତ ସାରା ଦୋଳି ଲାଗିଥା ହେଲେ ବି ମାନେ ଆମ ଗାଁ ରେ ଯୋଉଠି ମୁଁ କହୁଛି। ସିଏ ସେଠି ରଜ ଦୋଳି ମାନେ ଗୋଟେ ପରିବା କଥା ହେଲେ ରଜ ଦୋଳେ ତିନିଟା ଦୋଳେ କରି ମାନେ କାରଣ ଏତେ ଭିଡ ହୁଏ ନା ସତ ବହୁତ। ଗାଁ ରେ ଅସନ୍ତି ଆମ ଗାଁଙ୍କୁ ପାଖଆଖ ଗାଁ ରେ ବହୁତ ଗାଁ ରେ ଆ ଅଛନ୍ତି ଦୂରରୁ ସେ ତିନିଟା ଦୋଳି ପାରିଥାନ୍ତି ହେଲେ ବି ଭିଡ। ଇଏ କହୁନାହାନ୍ତି ଆମକୁ ଟିକେ ଖେଳେଇ ଦିଅ ମୁଁ ପଳେଇବି ସେ କହୁଥାନ୍ତି ଡେରି ହେଲାଣି ରାତି ହେଲାଣି ଆମକୁ ଟିକେ ଛାଡିଦିଅ ଆଜ୍ଞା ମ୍ୟାମ୍। କେତେ ସମୟ ଅପେକ୍ଷା କଲେଣି ଏମିତି ହେଇ ହେଇ ସୁଯୋଗ ମିଳେନି ବହୁତ ଜଣଙ୍କୁ।
ହଁ ଫାଙ୍କା ତ ଜମା ବି ନଥାଏ ନା।
ସବୁବେଳେ ଯିଏ ହେଲେ ବି ଖେଳୁଥିବି ଇଏ କାହୁଥିବ ମତେ ଟିକେ ଖେଳେଇଦିଅ ସେ କହୁଥିବ ମତେ ଟିକେ ଖେଳେଇଦିଅ। ଆଉ କାହାକୁ ସେମିତି ମନା ବି କରିହବନି।
ହଁ ସେଥିପାଇଁ ଆମେ ବି ବୁଲିବାକୁ ଯାଇଥିଲୁ ଆମେ ବି ଆଉ କେତେ ସମୟ ସେଠି ଠିଆ ହବୁ। ଆବେ କହିବାକୁ ବି ଖରାପ ଲାଗୁଛି। ସେ ଆ ସେମାନେ ବି ଆସିଛନ୍ତି ଆମ ପୂର୍ବରୁ।
ହଁ ସେମିତି ହୁଏ।
ଖେଳିବା ଦରକାର ନା ସେମାନେ ବି ଖେଳିବେ ନା ଥୋଡ଼ିନା ଆମେ ଯାଇକି ବସିଛୁ ଏବେ ସେଠି।
ହଁ ଆମ ଘରେ ବି ସେମିତି କରାଯାଏ କିନ୍ତୁ ଏଇ ଦି ତିନି ବର୍ଷ ରେ ସେଠି ବେଶୀ ଭଲ ହଉଛି ବୋଲି ଆଉ ଘରେ କେ ହିଁ ରହୁନାହାନ୍ତି ସେଥିପାଇଁ ଘରେ ଜଣେଇଲେ ଆମ ଘର ଘର ଭିତରେ ମାନେ ଯୋଉ ବାରଣ୍ଡା ହେଇଥାଏ ସେଠି ଆଗକୁ ଯୋଉ ମାନେ କିଛି ମୁଁ ଜାଗା କରି କରିପାରିଥାନ୍ତି ସେଠିକା ଟାଇପ୍ ର ସେଠି ସେଇଥିପାଇଁ ମାନେ ଦୋଳି ଲଗେଇବାକୁ ଦିଦିଟା ଉପରୁ ଦେଇଛନ୍ତି ଏମତି ମାନେ ଦୋଳି ଲଗାନ୍ତି ଯୋଉ। ସେମତି ଦେଇଛନ୍ତି। ହଁ ସେମିତି ଦୋଳି ପାରିବିନି ଆମେ ଛୋଟବେଳୁ ପୁରା ବାପା ପାଳି ଦୋଳି ଆମେ ଖେଳୁଥାଉ ସେଠି ଆମର। ବଡ ବଡ ଗଛ ଅଛି ରାସ୍ତାକୁ ପଡିଥିବ ସେଠି। ପୁରା ସେମିତି ପାରି ଦିଅନ୍ତି ମାନେ ଝଗଡା ଲାଗୁ ଆମେ ଭାଇ ଭଉଣୀ ମାନେ ତିନିଟା ଦୋଳି ପରା ଯାଇଥିବ। କେହି ଉଠୁନଥିବେ ଖାଇବୁ ସେଇଠି ବସିକି ଦୋଳିରେ ନା ଆମ ପାଖକୁ ଖାଇବା ନେଇଆସ ମୁଁ ଏଇଠି ବସିକି ଖାଇଦେବି। ହେଲେ ଏବେ ଆଉ ଏତେ ପାରୁନାହାନ୍ତି ସମସ୍ତେ ବୁଲିଆକୁ ଯାଉଚନ୍ତି ଦୋଳି ବି ଗାଁରେ ବହୁତ୍ ଭଲ ହଉଚି ଆଉ ଘରେ କେହି ତ ଛୋଟ ଛୁଆ ଆଉ ନାହାନ୍ତି ଆମେ ତ ବଡ ହେଇଗଲୁ, ମନା ବି କରୁଚୁ ନାଇଁ ଦୋଳି।
ହଁ ଦୋଳି ରେ ବସିଆର ମଜା ହିଁ ଅଲଗା।
ହଁ।
ହଉ ରହୁଚି ବିଦାୟ, ବହୁତ୍ ସମୟ ଆମେ କଥା ହେଇଗଲେ।
ହଉ।
ରହୁଚି।
ହଁ।